ହ୍ୟାଲୋ ହଁ ଆଞା ନମସ୍କାର୍
ନମସ୍କାର୍ ନମସ୍କ୍
ଆଜ୍ଞା କଣ କରୁଛନ୍ତି। ଆମେ ଏଠି ଟିକେ ଯାଇ ଥିଲା ଟିକେ ବାହାରାରକୁ ଟିକେ ଜଳଖିଆ କରିବାକୁ ଜଳଖିଆ କରି ଆଜ୍ଞା ସେ ଛୁଆ ଏବେ ବି ଆମ ରୁମ୍ରେ ଅଛନ୍ତି।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
ଆଜ୍ଞା ଆପଣ କଣ କହୁଥିଲେ ଟିକେ ଭାବି ଚିନ୍ତି କୁହନ୍ତୁ।
ଆଜ୍ଞା ଆଜ୍ଞା।
କିଛି ନ ପାଇଁ ଆପଣଙ୍କର କଣ ଏବେ ଖବର।
ଆମର ସବୁ ତ ଭଲ ଆପଣ ଭଲ।
ହଁ। ହଁ ଆମର ତ ଭଲ ଏବେ କଣ କରିବୁ ଭଲ ତ ଥିଲା। କାଲିଟା ଖରାପ ହେଇଛି।
ସେ ଛୁଆ ଟା ଧରି ହାତ ଗୋଡ ବାନ୍ଧି ପକେଇଦବେ ସେ ରୁରେ
ଆଜ୍ଞା ଶୁଆଡା ଗଲି ଇଆଡ଼େ ସଆଡ଼େ ଚାରିଆଡ଼େ ଖାଲି ଲାଗୁଛି ବୁଝିଲ। ଚାଷ ଖୋଲି ପାଇଁ ପି ଦଉଛି
ଆ ତା ହାତ ଗୋଡ ବାନ୍ଧି ଗୋଟ କଣରେ ପକେଇଦ କବାଟ ଦେଇକି ପଳେଇବ।
ହଁ ଲଙ୍କା ଦୁଆଣି ଟିକେ ଦେଇଦବା ଅଣ୍ଡା ଖୋଳ ଲଗେଇ ଦେଇଛି କାସୁ ଥ ଭିତରେ ଆଉ ଆ ଟିକେ- ଗାମୁଛା ଗୋଡ଼ରେ ଗାମୁଛା ବାନ୍ଧିକି ଲଙ୍କା ଧରି ଏଇ ଡରି ପଳେଇଲା।
ହୁଁ ହୁଁ।
ଆ ଲାଗିବାକୁ ମନା କରାହେଲା ରେ ବିି ସେ ଲାଗୁଛି। ହାଲୋ। ଶୁଣୁଛ ଆପଣ କଣ କିଛି କହୁନାହାନ୍ତି ନ କହିଲେ ଅସୁବିଧା। ଆପଣଙ୍କର ଆପଣଙ୍କୁ କହିବାକୁ ପଡିବ।
ହଁ ମୁଁ ନିଶ୍ଚିନ୍ତ କହିବି, ଆପଣ କଣ କରୁଛନ୍ତି? ଆପଣ କଣ କରୁଚନ୍ତି?
ମୁଁ ଏ ସେଇ ଛୋଟିଆ ଛୁଆ ମୋ ସହିତ ଲାଗୁଚି ଆସି ମୁଁ ତାକୁ ଭଗଉ ବାହାର କରୁଚି ସେ ଯାଉନି ଖାଲି କୁଆଡେ ଲାଗୁଚି ଆମ ସହିତ ଆସିକ
ଆପଣ ତାକୁ ଦିନେ ପାଠ ପଢେଇ ଦେବେ ସେ ଆଉ ଦିନେ ଆସିବନି।
ଆଜ୍ଞା ତାଙ୍କୁ ମୁଁ କହିବି ଏବେ ବହି ଖାତା ନେ ଆସେ ପାଠ ପଢା ହବ ଆଜ୍ଞା।
ଏମିତି କହିବେ ଆଉ ଆସିବେନି।
ହଁ ବାସ୍ ବାସ୍ ବଢିଆ ଆପଣ ଆଇଡିଆ ଟା ଭଲ ଥିଲା ସେ ଏକା ଥର କରକେ ସେ ପଳେଇିଲା।
ପଳେଇଲା ପଳେଇଲା ପୁରା ପଳେଇଲା ଏଇ ଏରିଆ ଛାଡିକି ସିଏ ପଳେଇଲା। ଭଲ ଆଇଡିଆ ଟା ଦେଲେ ଆଉ।
ହଁ ଯେତେବେଳେ ଆସିବ କହେ ହ ଟାଣିକି ବସେଇ ଦେ ଦିରା ମିଶାଣ ପେଡ଼ାଣ କିଏ ହରଣ କଣ ଦେଇଦେ ବସିକି ନକରି ପା ଲେ ଠୋଠ ଦିଟା ବଜେଇଦବେ ଆଉ ଦିନେ ଆସିଯିବନି।
ଆଜ୍ଞା ଆଜ୍ଞା ବାସ୍ ବଢ଼ିଆ ସଯୋଗ୍ ଟା ଦେଲେ। ଏଇଆ କଲେ ସେ ଆଉ ଦିନେ ଆସିବନି ଆମ ରୁମ୍ କୁ ଆସିବ ଖାଲି ସବୁଆଡେ ଲାଗୁଚି ଏଇଠି ଟେ ଲାଗୁଚି ସେଇଠି ଟେ ଲାଗୁଚି ଚଷମା ଖୋଲି ଦୋଉଚି ଅଣ୍ଡା ଲାଗୁଚି। କାନରେ ଇୟର ବଡସ୍ ଲାଗୁଚି ସବୁ ଲାଗୁଚି। ଆଉ କାହା ରୁମ୍ ଯାଉଚି। ଏମିତି ଆଉ ଛୋଟ ଛୁଆ ବୟସ ତାଙ୍କର ସେୟା।
ଆପଣଙ୍କ ରୁମ୍ କଣ ସବୁବେଳେ ଖୋଲା ରହେ?
ନାଇଁ ଟିକେ ଗରମ ହୋଉଚି ତ ଆମର ଟିକେ ଭେଣ୍ଟିଲେସନ କେମିତି ପାସ୍ କରିବ ବୋଲି କବାଟ ଟା ଟିକେ ଖୋଲା ର
ଓ ହୋ। ଆପଣ କଣ କରୁଚନ୍ତି ଆପଣ ତ ଆଜି ଖାଲି ଆପଣ ମୋବାଇଲରେ ଦେଖିଚନ୍ତି?
କଣ ଦେଖୁଚି?
ଆପଣ ଖାଲି ଯୋଉ ଆମର ଜଗା ରହିଥିଲା?
ଆଜ୍ଞା ଆଜ୍ଞା ଜଗାଙ୍କର ଯୋଉ ହେଇଥିଲା ଆମର ସ୍ନାନପୂର୍ଣ୍ଣିମା କାଲି ଦେଖିଛି ମୁଁ।
ଦେଖିଛନ୍ତି ମୋବାଇଲ ରେ?
ଆଜ୍ଞା ପୁରୀରେ ମୋ ସାଙ୍ଗ ଷ୍ଟୋରି ଫୋରି ସବୁ ପକେଇଥିଲେ ଦେଖିଚି।
ଆଜ୍ଞା ଆଜ୍ଞା।
ଆପଣ ଦେଖିଚନ୍ତି?
ଆଜ୍ଞା ମୋବାଇଲରେ
ବାଲି ଦେଖିଲେ ଆପଣ ପୁରୀ ଯିବେନି?
ପୁରୀ ତ ଯାଇଥିଲି। ଯଦି ଡୋରି ଲାଗେ ଯାଇପାରିବ।
ଆଜ୍ଞା ଡୋରି ଲାଗିଲେ ହିଁ ସବୁ ଏଇ ଭଲ ହବ। ଡୋରି ଯେପର୍ଯ୍ୟନ୍ତ ତ ଲାଗେନି ଆପଣଙ୍କୁ ସେପର୍ଯ୍ୟନ୍ତ ଡକରା ଆସିନି ଠାକୁରଙ୍କ, ଜଗା
ଆଜ୍ଞା।
ସିଏ ଏବେ ଅନ୍ୟଙ୍କ ରୁମ୍ କୁ ଯାଇକିନା ବି ତାଙ୍କ ସହିତ ଲାଗୁଛନ୍ତି। ତାକୁ ବିଦା କରିବା ଉପରେ ଚେଷ୍ଟା କରୁଛନ୍ତି କିନ୍ତୁ ସିଏ ତାଙ୍କ ରୁମ୍ ରେ ଯାଇ ଖେଚଡ ହଉଛି।
ହୁଁ।
ସେ ଛୋଟ ପିଲାଟା। ଝିଅ ପିଲା ହେଇଥିଲେ କଣ ଏତେ ଉଦଣ୍ଡିଆ ହେଇଥାନ୍ତା କି? ଝିଅ ପିଲା ହେଲେ ଶାନ୍ତିରେ ବସିଥାନ୍ତା। ବସିଥାନ୍ତା ଯାଇଥାନ୍ତା। ଆଉ ଝିଅ ପିଲା କାହିଁକି ଆସିଥାନ୍ତା ଏପଟକୁ ଆମ ପୁଅ ପିଲା ରୁମ୍ ମୋ ବୁଲାବୁଲି ପଳେଇବା କଥା ଖେଚଡ ହଉଛି ଖାଲି ଆଉ।
ହଁ।
ନାଇଁ ଆଉ ଆସୁନି ବା ଆମର ରୁମ ଆଗରେ ଠିଆ ହେଇଛି, କିନ୍ତୁ ଆଉ ଆସୁନି।
ହଁ।
ତାକୁ ପଚାରି ଦେଇକିନା ଖାତା ବହି ଆଣ ପଢା ହବ। ଆଜିକା ଦୁନିଆରେ ପିଲାଙ୍କୁ ପଢ଼ିଆ କଥା କହିଲେ ସବୁ ଉଠିକି ପଳେଇବେ ଆଉ କଣ? ଆପଣ ଆଜି ଖାଇଲେ କଣ ସକାଳୁ?
ସକାଳୁ ଆଜି ଆଇଲୁ ୟିପି।
ୟୀପି ଖାଇଲ ସକାଳୁ। ଆଜ୍ଞା ଓହୋ।
ରାଜତ କଣ କରୁଛନ୍ତି?
ରଜତ ଏଇଠି ମୋବାଇଲ ଦେଖୁଛନ୍ତି। କଣ କାମ କରୁଛନ୍ତି? ସେଇ ଛୋଟ ପିଲା ସହିତ ଏବେ ଅତ୍ୟାଚାର ହଉଛି ସିଏ ସମସ୍ତଙ୍କ ଉପରେ ବସିୁଛି ବୋଲି। ସେ ଭାଇ ଜଣଙ୍କର ଧରିକି ତାକୁ ସେକାସେକି କରୁଛନ୍ତି
ଚାଲିଛି ଆଉ। ଆଜ୍ଞା ବଢିଆ ବଢିଆ ଆପଣ ପୁରା ପିଲାକୁ ଡରେଇବା କେମିତି ଯିବ ଆପଣଙ୍କର ସବୁ ତଦନ୍ତ କରି ରଖିଛନ୍ତି। ଇଞ୍ଜେକସନ ଫିଞ୍ଜେକ୍ସନ୍ କଥା କଲେଣି ଆଜ୍ଞା। ଆଜ୍ଞା।
ସିଏ ଭାରି ଖେଚଡ଼।
ବିଶ୍ୱାସ କରିବେନି ସିଏ କଣ ମାଡ ଗୋଳ କଲାଣି ବାହାରକୁ ଯାଇକି।
ସିଏ ତ ଏତିକି ହଉଛି ଆମ ଘରର ଗୋଟେ ଝିଅ ଟା ଅଛି ଝିଅ ସିଏ କିନ୍ତୁ ଯେମିତି ହବ ଆପଣ ଦେଖକି ବାୟା ହେଇଯିବେ।
ଆଜ୍ଞା। ଆଜ୍ଞା ।
ତାକୁ ମୁଁ ସବୁବେଳେ ପୁରା ଡରାଏ ସବୁବେଳେ।
ମାରଣ ହୋଉଛି ବାହାରେ ସସୋ ମାଡ ଖାଉଛି ମାରୁଛି। କହିଚି। ହଁ ପରା ଭୟରେ ରଖିଦେଇଛନ୍ତି ନା ସେ ଚିଲା ତାକୁ ଆଉ ସେ କାନ୍ଦିବନି। ଭୟ ରହିବା ଟା ପିଲାଙ୍କ ଉପରେ ରହିବା ଦରକାର ନହେଲେ ଠିକ୍ ରହିବେ ସବୁ ଭୟ
ଆଜ୍ଞା।
ହ ଆପଣ ସକାଳେ କଣ ଖାଇଲେ ତ କିଛି କହିଲେନି କେଇ ଇ ଖାଇବା ଏଟା ଇ କେମିତି ବନା ଯାଏ ଆପଣ ମତେ କହିପାରିବେ କି?
ପ୍ରଥମେ ଇପି କୁ ଆଣିବେ ପାଣି ଗ ତା ଉପରେ ତେଲ ଟିକେ ପକେଇବେ ଇପି ପକେଇଦେବେ ମସଲା ପକେଇଦେବେ ହେଇଗଲା ଇପି।
ଇପି ହେଇଗଲା ନା।
ଆଜ୍ଞା ଆଜ୍ଞା।
କଣ ହେଇଛି ରୋଷେଇ ଆପଣ ଜାଣିଛନ୍ତି।
ନା ନା।
ଇଏ ଆଚ୍ଛା।
କଣ ସେଇ ଜାଣିନୁ।
ଆଜି ଆମିଷ ହେଇଥିବ ନା ସାଧା ହେଇଥିବ। ସାଧା ହେଇଥିବ।
ହୁଁ।
ଆଉ ଗୋଟେ କଥା ଜାଣିଛନ୍ତି ରଜ ତ ଯାଇଥିଲା ଏବେ ପିଉ ତୁ ଘରକୁ। ଇପି ହେଲା।
ଆଜ୍ଞା।
ବଜାର ଯାଇଥିଲା ଯୋଉ କିଏ ଏବେ ଗୋଟେ ଯାଇଥିଲା ରଥଯାତ୍ରା ଏଇଟା ଏଇ ଆଚି ଆଉ ଯୋଉସଲ ଘରକୁ ଯାଇଥିଲା ବୁଲାବୁଲି କରିବାକୁ।
ପିୟୁଷ୍।
ହଁ କିଓ ବା ଏକ୍ ଦମ୍ ଭର ଭର ଲୋକ।
ହଁ ହଁ ହଁ ସେ ତ ଆଚାର ଡବା ଟା ନେଇକି ଯାଇନି।
ଆଜ୍ଞା ସେ ଯାଇଥିଲା ସେ ରଜଦିନ ଭାବି ଯେ ଆଚାର ଏଇ ଗ୍ୟାସ୍ ତ ଯାଇଥିଲା ଆଣିବାକୁ ଆଣିକି ଆସିନି ଆଉ କଣ କରିବା ସେ କହିଲ ବା ହେଇକି ଆଉ।
ରଜା ତ ପୁରା ଗରମ ହେଇଯାଇଛନ୍ତି କାରଣ ସେ ତାଙ୍କ ଆ ତାର ଟା ତାଙ୍କ ବାପା ରଜତଙ୍କ ବାପ୍ ବାପା ନାଇଁ ରଜତ ଏଇ ଯୋଉ ପିୟୁଷଙ୍କ ଘରେ ଦେଇକି ଆଇଥିଲେ। ସେ କେମିତି ତାକୁ ନେଇନାହାନ୍ତି। ଡଭାରେ ପୁରା ଡଭା ହିଁ ଆଚରଣ ନେଇକି ଯାଇଥିଲା ତାଙ୍କ ବାପା। ସେ ତାକୁ ଘରେ ଛାଡି ଦେଇେଇ ଯାଇଛନ୍ତି ସେଥିଲାଗି ରଜତ୍ ପୁରା ଗରମ ହେଇଯାଇଥିବେ।
ସେ ଯୋଉଟା ଆଜ୍ଞା। ଦାଦା ଟିକେ ଅପ୍ ସୁସ୍ ଅସସ୍ ଅଛନ୍ତି। ଡେଲି ଡେଲି ୟା ମାଛ ତରକାରୀ ଖାଇବାକୁ ସେଇ ସେ ଟିକେ ଆଚାର ତାଙ୍କ ପାଟିରେ ବାଜିଲେ ସେ ଟେ ତାଙ୍କ ସୁଆଦିଆ ଲାଗିବ ଖାଦ୍ୟ ଯେ ବି ସେ ଖାଉଛନ୍ତି ଆଚାରଟା ନହିଁ ବୋଲି ତାଙ୍କ ପାଟିକୁ ସୁଆଦ ହେଲାଗୁନି। ହଁ ହଁ ସାଙ୍ଗେ ସାଙ୍ଗେ ଯାଉଛୁ। ଆଚାର ଖାଇବାକୁ ଭଲ ପାଆନ୍ତି କି?
ନାଁ ନାହିଁ ଆଚାର ଏତେ ଭଲ ଲାଗେନା, ଭଲ ଲାଗେ ଏତେ ନୁହଁ।
ଆଜ୍ଞା। ଆଚାର ମାନେ ଝିଅପିଲାଙ୍କୁ ଅଧିକା ଆଚାର ଭଲ ଲାଗେ। ସେମାନେ ଖାଇବାକୁ ଭଲ ଲାଗୁ ମତେ ସବୁ ଖାଇବା ଭଲ ଲାଗେ। ଖାଲି ପରିବା ଜିନିଷ ଏମତି ଛାଡ଼ିଦେଲି ହଉ ଆଜ୍ଞା। ସମୟ ତ ହେଇ ଆସିଲାଣି, ଆଜ୍ଞା।
ହ